ହ୍ୟାଲୋ। ହାଲୋ। ହାଲୋ। ହଁ କହୁନ। ଆସୁନି। ଆଉ ହେଲୋ। ହେଲୋ। ନେଟୱାର୍କ ଆସୁନି କାଇ ପାଉନି ସୁବା ଯାଉନି ତ ଭଏସ କଛି। ହେଲୋ। ନାଇଁ ଆସୁନି। ଆସୁନି ଆସୁନି।
କରୁଛୁ କଣ?
ହଁ ଆଇଲା ଆଇଲା। କଣ କରିବି ବଇଛି ଆଉ।
ଆରେ କରସନ ନାହିଁ ଆସନୁ କଉ ଦିନ ଗୋଟେ ବ୍ୟାଚ ଫିଷ୍ଟ କରିବା।
ହଁ ଆରେ ମନ ପଇଲାରେ ମନ ସବୁ ଭଲ କଥାଟା ତୁ କହିଲୁ। ଆରେ ଶୁଣୁନୁ ହ୍ୟାଲୋ। ଆରେ। ଏ କଣ କିଲୁ କହୁଥିଲି। ଆମ ପିଲାଙ୍କ ସମସ୍ତଙ୍କୁ ଠିକ ଠାକ କରିନବା ବୟ ଫିସ୍ ଗୋଟେ କରିଦବା।
ମୁଁ ତ ସେଇ କଥା କହୁଛି।
ହଁ ଯେ ପିଲା ସମସ୍ତେ ରାଜି ହବା ଦରକାର ନା ନାଇଁ।
ଆଜି ହେଇ ବାଚ୍ୟ ଫିଷ୍ଟ କିଏ କରିବ କିଏ ମନା କରିବ କହିଲୁ।
ସେଇଟା ଠିକ କଥା ଯେ ପିଲା ଆଉ ଦୁଇ ଦିଇ ପିଲା ବାହା ହେଇଯାଇଛନ୍ତି ମ୍ୟାରେଜ କରିଦେଇଛନ୍ତି ସେମାନେ।
ହ୍ୟାଲୋ।
ହୁଁ।
ମାନେ ସେମାନେ ଜଲଦି ଆସିବେ ତ ସମସ୍ତଙ୍କ ଅପେକ୍ଷା।
ହଁ।
ଉଁ ଆଃ ତାଙ୍କର ବି ଗୋଟେ କର ଜଜାଳ କରିକି ଆଉ। ଚଛ ହଉନଥିବ ନା ଘରେର ରଇବାକୁ ସିଏ କଉଥିବେ ଏମିତି ବୁଲିବୁ ଟିକେ।
ହଁ ସେଇଟା ଠିକ୍ କଥା।
ପୁଣି ମାନେ ପୁଣି ଟିୟୁସନ ବାଚ୍ ଫିଷ୍ଟ୍ କରିବା ନା।
ନାଇଁ ସ୍କୁଲ ବ୍ୟାଚ ଫିଷ୍ଟ କଲେ ପିଲାଙ୍କୁ ବହୁତ। ହ ରିକେଷ୍ଟ କରିବାକୁ ପଡିବ ବହୁତ ପିଲା ତ ଅଛନ୍ତି ରାଜି ହେବେନି ବହୁତ କଥା କହିବି।
ଆମେ ଟିଉସନ ବାଚ୍ୟ ଫିଷ୍ଟ କରିଦବା ହଁ ଟିଉସନ ବାଚ୍ୟ ଫିଷ୍ଟ କରିଦବା।
ଆଉ ମତେ ଏବେ ଆରେ ସମସ୍ତେ କଲ୍ କରୁ ଛନ୍ତି ଏଇ କଥା କୁହନ୍ତି ଆଜି ଆସିଥିଲା। ଜଟ ଏଠି ଆମ ଘର ପାଖକୁ ମାଟି କାମ କରିବାକୁ ଟ୍ରାକ୍ଟର ନେଇକି।
ଆରେ କରୁଛି କି।
ହେଲା।
ହୁଁ।
ଆସିଲା କଥା ହେଲା। ହଁ ଜଟ।
ହୁଁ।
କନ। କରିବ ଆଉ ସେ ତ ହଁ ମଝିରେ ଥିଲା ଶା ଡ଼େ ତାମ ମିଲନାଡୁ ଆଡେ ଥିଲା କାମ କରୁଥିଲା।
ଭଏସ ଟିକେ ଟିକେ ଲାଗୁଛିି ରେ ସିନୁ।
ଏ କରିବା ରୋଷେଇ ଆଉ କଣ ମାନେ। ଭେଜ ନନ ଭେଜ ନା କଣ ସାଧା କରିବା ନା ଆଇଁଷ କରିବା ନା କଣ କରିବା?
ନାଇଁ ଶୁ ତ ଦେଖା ତମେ କେତେଥର ରୋଷେଇ କରିଛ ମତେ କେଟେଥର ଡାକିଛୁ କହିଲୁ ମୋତେ। ମୁଁ ତମେ ପା ରୋଷେଇ ତମ ଗାଁ
ହଁ
ନା ଏବେ ଆସିବି ହ ମୁଁ କହିଲି ଟିଉସନ୍ ରେ କାହିଁକି କରିବା ବ୍ୟାଚ୍ ଫିଷ୍ଟ ଗୋଟେ କରିବା।
ହୁଁ।
ହେଲା ଆଉ ଗୋଟେ ଗ୍ରୁପ ଖୋଲିଦବା ୱାଟସ୍ ଆପ ରେ ହେଲା।
ହୁଁ।
ହାଟସପ ରେ ଗ୍ରୁପଖୋଲିଆ ମୋର ତ ଝିଅ ପିଲା କଣ?
ହଁ।
ହଁ ସେମାନ ହେଲା ଏଇନା ନମ୍ବର କଲେକ୍ଟ ହେଇଯିବନି?
ହଁ ମା ସିଏ ସମସ୍ତଙ୍କ ନମ୍ବର ରଖିଥିବ।
ହଁ ଦେଖିବା ଵ୍ୟାଚ ଆମ କ୍ଲାସରୁ
କାଇଁ ମୁଁ ତ ଦେଖିନି କାଁହାକୁ ଦେଖିବାକୁ ପାଉନି କି ମୁଁ ବି ଜାଣିନି କି ତା ହୁଁ।
ଗୋଟିଏ ପିଲା ବୋଧେ ସେ ନାଭିିର କରିଛି ସୋନି ବୋଲି।
ହଁ ହଁ ସୋନି ସୋନି ହୋନି ହଁ।
ହଁ ଆଣିବେ ଛୁଟି ଗୋଟେ ଦିନ ପାଇଁ ଛୁଟି ଆଣିବେନି କେମିତି ହବ ବ୍ୟାଚ୍ ଫିଷ୍ଟ ହଉ
ହଁ ବ୍ୟାଚ୍ ଫିଷ୍ଟ କରିବା।
ଆ ସମସ୍ତେ ପୁରା ଅଲ ପିଲା କରିବା ସମସ୍ତେ ମିଶିକିରି ଆମ ଟିଉସନ୍ ଯୋଉ ଯୋଉମାନେ ମାନେ
ପୁରା ଗୋଟେ ଡିଜେ ଫିଜେ ଆଣି ଟେଣ୍ଟ ଫେଣ୍ଟ କରି। ବନ୍ଧୁ ମିଳନର ପୋଷ୍ଟର ଗୋଡେ ବନେଇ କରିବା ଆଉ ଆଉ ଭାତ ଟଏ ଆଉ ସାଧା ବି ସାଧା
ହଁ ସାଦା କ ତା ମଧ୍ୟରେ ବହୁତ ପିଲା ସାଧା ଥିବ ଲେଡିଜ ପିଲା ସାଧାଥିବଏ ପାଏ।
ପାର୍ବତାଙ୍କ ଭିତରେ ଗୋଟେ ଗୋଟେ ଅଛନ୍ତି ଯଧା କରିବାକୁ ପଡିବ। ହଁ।
ହଉ ଆମ ତ ଆଇଷ କରିଦବ ଆଉ ମାଛ ବାଜ ନେଇଯଯିବା ଆଉ
ହଁ ବା ବେଶୀ ଆଇଟମ ନୁହଁ ଭାତ ଡାଲି ଖଟା। କଟା ଟିକେ କରିବା ସାଲଡ଼ ଚିକେନ ପନିର ପନିର କରିଦବା ତିନି ଚାରିଟା। ହଁ ଚିଲ କୋବି ଟା କରିବା ଆଉ କେତେ ଟଙ୍କା ଲେଖା ଆଧେ କିଲୋ ହେଇଯିବ?
ସେଇ ଜଣେକ ଅଢେଇଶହ ତିନିଶହ।
ଅଢେଇଶ ଜିନିଷ ଅଢେଇଶ ଜିନିଷ ପାଇବନି ଏଣ୍ଡ
ସାଉଣ୍ଡ ତ ସିଏ କଣ ଆଣିବେ ତାଙ୍କୁ ସାଉଣ୍ଡ ମଗା ହବ ନା କଣ ସିଏ ଦେବେ ସାଉଣ୍ଡ ପାଇଁ ପଇସା?
କାହିଁକିଆ?
ତାଙ୍କୁ ଏଇ ପଇସା ମାଗୁନା ଆଗ ଦେଖିବୁ ସେ କାଟିକୁ ଟିକେ ଦେ ପଇସା
ନାଇଁ ନାଇଁ ସେମିତି ନାଇଁ ସାଉଠୁ ଆସିବ ଆଉ ତାପରେ ଯିଉ ପିଲାଙ୍କ ଡିମାଣ୍ଡ ଥିବ ଆଇସ୍କ୍ରିମ ଗୁପଚୁପ
ହଁ ହଁ ହଁ ହଁ ହଁ ସେଇଟା ତ କମ୍ପଲସରୀ ତାଙ୍କର ନ ରହିଲା ହବନି ସେ ଆଇସ୍କ୍ରିମ ଭାଇ ରୋଷେଇ ବନ୍ଦ ହେଇଯାଇ କିନ୍ତୁ ସେ ଜିନିଷ ବନ୍ଦ ହବନି।
ସେଥିପାଇଁ କଛି ତାଙ୍କୁ କହିକି ଚାରିଶହ ପାଞ୍ଚଶହ ଟା ଲେଖା ଆଦ ଦେଇ କର।
ଆଉ ପିଲା ଅଛନ୍ତି ଦେଇଦେବେ ଯେ ଆଉ କେତେଟା ପିଲା ଅଛନ୍ତି ଦେବେନି। ଏ ଦେଖିବାଆ ଆଡଜଷ୍ଟମେଣ୍ଟ କରିବାଉ କଣେ କରିବା ଆଉ। ହଉ ହେଇଯ କିଏ ଦେଇ ଆଉ ଅଧିକ କି କିଏ ଯଦି ଚାକି ସୋନି ଟା ଚାକିରି କରିଛି ତାକୁ ଟିକେ କହିଦବା ଦେଇଦବଉଛି ଅଧିକ ପଇସା।
ଏ ନାଇଁ ନାଇଁ ନାଇଁ ଆମେ ସେମତି ଇଣ୍ଡିଭିଜୁଆଲ କାହାକୁ ମାଗିବା ଆନଣି
କୁ ତମ କୁସି ଯା ଦେବେ ନା କାଇଁ କାଇଁ? ଚାକିରି କରୁ ଆମେ କାଇଁ ମାଗେନ କାଇଁ ମାଗିବୁନି କାହିଁକି?
ନାଇଁ ନାଇଁ କୋଉ ଦରକାର କହୁନ?
ହଁ।
ଆମ ପାଖରେ କଣଳ ନାହି ଆମକୁ ଆଦି କରିପାରିବନି ତାକୁ କୋଟୁ ମାଗିିବା?
ଏଇଟାଉ ଠିକ କଥା ଯେ ଯାହା ବଲେ ସାଙ୍ଗସଥି ସରେ କହିବାଟା ଠିକ ଆମର ତେ କହିଦବ ନା ନାଇଁ।
ସାଙ୍ଗସାଥି ହିସାବରେ ସିଏ ଯାଚିବ ନା ଆଉ ଏଇ ତମେ ଏଇଟା କରୁଛଥିଲ ଏଇ ଆଇଟମ ଟା ମୋର କି ମୁଁ ଆଣିବି ଏଇ ଜିନିଷ ସେ ଜିନିଷ କି ମୋଠୁ ନେଇଯାଅ। ମୁଁ ପନ୍ଦରଶହ ଟଙ୍କ ଦି ହାର ଟଙ୍କା ଦେଇଦବଛି ସେଇଙ୍ଗ କହିବ ଆମେ କେ ଡିମାଣ୍ଡ କରିବା।
ହୁଁ।
ନା ତାଠୁ ଭଲ ହବ ପିକନିକ କୁଆଡେ ଯିବା?
ଏ ପିକନିକ୍ ପାଇଁ ଛଡିବିନି ତାଙ୍କ୍ୟ ତାଙ୍କ ଗାଡିଆରେ କେହି ଛାଡିବିନି।
ହୁଁ ସତ କଥାରେ ଝିଅ ପିଲାଙ୍କ ଘର
ଏ ରିସ୍ ତାକୁ ବି ନେଲେ ତାଙ୍କୁ ନେଲେ ବହୁତ ଜବ ଜବ।
ପୁଅ ପିଲା ଆସେ ଗୋଠେ ପିକନିକ କରିବା?
ହଁ ଆସୁନା ଆମ ପୁଅ ପିଲା ରେଡି ଅଛନ୍ତି ସବୁବେଳେ ରେଡି ଅଛନ୍ତି।
ଆସ ଗୋଟେ ପିକନିକ୍ କରିବା କି ଅସୁବିଧା ନାହିଁ।
ହୁଁ ବାହା ଫିସ୍ ଟା ସଛାରଦବା ତାପରେ ଆମେ ପିକନିକ ଯ ନା। କହୁଛୁ ଟା ଟା ପିକ୍ନିକ୍ ତ
ଏ ନାଇଁ ଝିଅ ପିଲ ଯଦି ମିଶିବେ ହେଲେ ଆେ୍ୟା ଫିଷ୍ଟ କରିବା ତାପରେ ଆମେ କେତେବେଳକୁ ପିକନିକ ଯିବା?
ହଁ।
ଆରେ ମୋର ନ ଦେହ ଟିକେ ଚାରି ପାଞ୍ଚ ଦିନ ବି ଭଲ ନାହିଁ ଜାଇଁଲୁ। କାଲି ମତେ ସ୍ୱାମୀ କଲ କରି କହୁଛି ସେ ତାହେଲେ ପୁରୀ ଯିବା। ହେଲା ମଁ ପୁରୀ କଣ ଦେହ ତମର ଭଲ ନାହିଁ ପୁରୀ କଣ ଯିଆ ଅ ତମେ ଯାଅ ନହେଲେ ପୁରୀ।
ହୁଁ।
ରାତି ରାତିରେ ଗଲେ ଯାଆନ୍ତୁ ସେ ଯୁ ପାଲାଙ୍କର କୋଉଠି ପଡିବେ ବାଲି ଫାଲି ଶୋଇବେ ଜମା ଆସିବେନି ସିଏ ମୋ ଦେହ ଭଲ ନାହିଁ ମତେ ଥଣ୍ଡା ଜର ହେଇକି ଅକଳ ଲାଗୁଚି।
ହୁଁ।
ହ ମତେ ଡାକୁଚି ଯିବାକୁ।
ଏ ସୌମ୍ୟ
ସୋମ୍ୟବା ଆଉ ତାଙ୍କର ତ ସେଇ ରାତି ଅଧିକା କୁଆଡେ ପିକ୍ ନିକ୍ ଆଉ ତାଙ୍କୁ କୁଆଡେ କହିବୁ ଯେଉ କୋରାପୁଟୁ କନ୍ଧମାଳ ଯିବେ।
ହଁ ହଁ।
ତାପରେ ପିକନିକ କଥା ଏ ସେ ଜି ।
ଏଇତ ଫୁଣି ଖରା ଦିନ ମାତି ଆଇଲା।
ହଁ ଦେଖିବା ଗୋଟେ ପିକନିକ କରିଦବା ଆଉ କଣ ଏଇଟା ଗୋଟେ କଥା। ପିଲା ଆମ ପୁଅ ବ ରେଡି ଆସିଥିଲି ବାହାରୁ କିଏ ଯାଇନାହିଁ ତ।
ବାହାରୁ କିଏ ଏଇ ଉପପନ ଉପରେ ଏ ଯୋଉ ଚ
ହଁ।
ସି ତ ଭାଇ ପବ ନା ଅଛି ନେଷ୍ଟ୍ ଲେବଲ ପବନା।
ଏ ଟାଉଟର ଟାରେ।
ମତେ ବିଶ୍ଵାସ କରିବୁ ମତେ ବିଶ୍ୱାସ କରିବୁନି ଏବେ ଆସିକି ପବନ କରିଦେଇି ଯାଇଛି ଯୋଉ ମୁଁ
ଆରେ ଏଇ ଯୋଉ ଇଲେକ୍ସନ ଟାଇମ ଇଲେକ୍ସନ ଟାଇମ
ହଁ ହଁ।
ମତେ ଯାଉଥିଲି ଭୋଟ ଦବାକୁ ମୁଁ ଲାଇନ ଛିଡା ହେଇଚି ମତେ ଆସିକି କହିଲା ଆଉ। ତୁ ବିଜେଡିରେ ଭୋଟ ଦେଇଦେ ଆଉ ତତେ ମୁଁ ଦେବି ତିନିଶ ଟଙ୍କା ହୁଁ ହୁଁ।
ହଁ।
ଭାଇ କନା ରେ ସିନେମା ସେଠ ଯୋଉ ଷ୍ଟୋରି ଭାଇ କି ପବନା ମୁଁ କହିଲି ତୁ ଆଗୁଆ ଦୋଉନୁ ପଇସା। ନା ଆଗୁଆ ଦେବିନି ମୁଁ ମୁଁ ସେଠି କୋଉ ଥୀରେ ଦେଲି ମୁଁ ତୁ ତାପରେ ଦେଇକି ଆସିଲା ତୁ କହିବୁ ମୁଁ ଦେଇନି ବୋଲେ। ଏ ଦେଲାନି କିଛି କଲାନି ପୁଣି କାଳିଆ ଟା ବାହା ହେଇଗଲା ଯେ ଡାକଟାକି କିଛି ନାହିଁ।
କହନା କହନା। ସିଏ ଯୋଉ ପବନ କରିବନି ଭାଇ। ତୁ ବିଶ୍ଵାସ କରିବୁନି ଏବେ ଆସିଥିଲା ସେଇ ମାଟି କାମା ହୋଉଥିଲା ଘର ପାଖକୁ ଆସିଥିଲା, ଏବେ ଟାକ୍ଟର ନେଇକି, ତୁ କୋହୂଚୁ ଯଏ କଥା ହେଲା ଭଲ ଭାବରେ ଆସି କଥା ହେଲା କଣ କରୁଚୁ କଣ ନାହିଁ ବୋଲି ଏମିତି ଘର ବହିଚି। ଆଉ ଟିକେ କାମଧାମ କୋଉଠି ବୁଝାବୁଝି କରେ ବୁଝା କହିଦେଇଥିଲେ ଏମିତି। ସେ ମତେ ତା ଆଡୁ କହିଲା ଯେ ଏଇଠିକି ଚାହଲେ ଗୋଟେ କାମ ଅଛି କମ୍ପାନୀରେ ଖାଲି ବିଲ୍ଡିଂ କରିବୁ। ଆଉ ପନ୍ଦର ଷୋହଳ ହଜାର ଦେବେ।
ହଁ।
ମୁଁ କହିଲି କଣ ଖରାପ ଅଛି କହୁନୁ?
ନାଁ।
ଆରେ ତାପରେ ମତେ କହିଦେଇକି ଦଶ ପନ୍ଦର ଦିନ ଯାକାରେ ଘଣେଇଲା ଖାଲି ଆଉିଲା କିଛି ନାହିଁ। ଆଉ ତୁ ଆଜି ଯା କାଲି ଯିଆ କାଲି ଯା ଆଜି ମୋ କାମ ଅଛି କାଲି କାମ ଅଛି ଲାଷ୍ଟକୁ କଲ ହେଲାଣି ଲାଷ୍ଟ କୁ କଲ ଉଠେଇଲାନି।
ହଁ ମିଛୁଆ ଟେ ଏଇଟା।
କ ମୋ ଯୋଉ କାମଟା କରିପାରିବି ମୁଁ ତତେ ଗୋଟେ କିଛି ସାହାଯ୍ୟ କରିପାରିବି ମୁଁ ତତେ କହିବି ନା। ଆଗ ପବନ କରିବି ତତେ କହୁନୁମତେ
ହ ସେଇଟାଉ ଠିକ କଥା।
ଯେତିକି ଯେତିକି କରିପାରିବି ନା ଆଉ।
ଆରେ ସିଏ କଣ କହିଲୁ କାଳିଆ ବାହା ହେଲା କଣ ମାନେ ଲଭ ମ୍ୟାରେଜ?
କାଳିଆ କଥା ମୁଁ କହିପାରିବିନି।
ହଁ ବା ଇଏ ଉପ